ହାଲୋ
ହଁ ବନ୍ଧୁ, ଜୟ ଜଗନ୍ନାଥ। କଣ କରୁଥିଲେ?
ମୁଁ ଏଇଠି ଟିକେ ବିଶ୍ରାମ ନେଉଥିଲି ଆଉ। ଆପଣ କଣ କରୁଥିଲେ?
ଏଇଠି ମୁଁ ଆପଣଙ୍କୁ କଲ୍ ତ କରୁଥିଲି ଆଉ କଣ କରିବି।
ଆଉ ଆଜି, ଆଜି ପାଗ ଟା ଭଲ ଦେଇଚି।
ହଁ ସେମିତି ଆଉ। କଥା ହଁ ହଁ।
ପାଗଟା ଆଜି ଭଲ ଦେଇଛି।
ହଁ ନିଶ୍ଚୟ ନିଶ୍ଚୟ।
କଣ କହୁଛନ୍ତି ଏଇ ପାଗରେ ଖାଲି ବୁଲିବା ଦରକାର।
ନିଶ୍ଚୟ ନିଶ୍ଚୟ। ବୁଲିବା ତ ଦରକାର, ହେଲେ ଯିବା କୁଆଡେ ଅର୍ଥ ନାହିଁ ପାଖରେ।
ଉଁ ଫେରାଇ ଥିବ ତ କଣ କରିବା, ଅର୍ଥ କଥା ମନେ ପକେଇ ଦଉଛନ୍ତି ସବୁଆଡେ ଭାରି ବାଧୁଚି।
କଣ କରିବ ଅର୍ଥ ଏତେ ମଣିଷକୁ କିଛି କରି ହଉନି ଆଉ।
ସେଇଟା ବି ଠିକ୍ କଥା। ଆଉ ଆଉ ଆପଣଙ୍କ ପୁରା ସାଇକଲ କେମିତି ଅଛି?
ହାଲୋ।
ହଁ ଆପଣଙ୍କର ସାଇକଲ୍ କେମତି ଅଛି?
ସାଇକଲ ଭଲ ଅଛି। ତାର ଖାଲି ଟିକେ ହାଉୱା ନାହିଁ। ତାର ଖାଲି ଟିକେ ।
ସାଇକଲ୍ କୁ ବି ଦବାକୁ ପଡୁଚି?
ନହେଲେ ସେ ବଞ୍ଚିବା କେମିତି? ଗଡ଼ିବ କେମି
ଏବେ ଯାହା ପେଟ୍ରୋଲ୍ ହେଲାଣି ସାଇକେଲ ଚଲେଇକି ବୁଲିବା କଥା।
ସେଇଆ ସ୍ୱାସ୍ଥ୍ୟ ପାଇଁ ବି ଭଲ ପଇସା ବି ବଞ୍ଚିବ।
ଆଜ୍ଞା। ଆଉ କଣ?
ପ୍ରୀତମ ବନ୍ଧୁ କହୁଥିଲା ଗୋଟେ କଣ ଇଲେକ୍ଟ୍ରି ସ୍କୁଟି କିଣିବ ବୋଲି। ମତେ ତ ଆଜି ବାର୍ତ୍ତାଳପରେ କହିଲେ କହିଲେ ମତେ ଟିକେ ସଜେଷ୍ଟ କରନ୍ତୁ କେମତି କୋଉ ସ୍କୁଟି
କଣ କହିଲେ ତାଙ୍କୁ?
କହିଲେ ସିଏ ସିଏ କହିଲେ କି ମୋ ପାଖରେ ଅର୍ଥ ଟିକେ କମ୍ ଅଛି ଅଶି ହଜାର ଭଳିଆ ଆଉ ମତେ ଟିକେ କୁହନ୍ତୁ ସେଇ ହିସାବରରେ ବି ମୁଁ କହିଲି ଅଶି ହଜାର ଭିତରେ ସ୍କୁଟି ଇଲେକ୍ଟ୍ରି ସ୍କୁଟି ମିଳିବା ଭାଲ ତ ଇମପସିବୁଲ। ଇଲେକ୍ଟ୍ରିକ ନଉଛନ୍ତି ମାନେ ଯାହାର ଲକ୍ଷେ ଉପରେ ଦରକାର।
ଆଜ୍ଞା ସେଇଟା ମୁଁ ବି ତାଙ୍କୁ ସେଇ କଥା ବୁଝୁଛି ସେ ବୁଝୁନାହାନ୍ତି ଆଉ କଣ କରିବା। ୋ କହୁଛନ୍ତି ଠେଲା ଗାଡି ଭଳିଆ ଗୋଟେ ଗାଡି ହେଇଛି ତାଙ୍କୁ ସେଇଟା କୋଟେ ଭଲ ଲାଗିଛି ଓଲା ର।
ହୁଁ ହୁଁ ଓଲାର କିନ୍ତୁ ଏତେ ଭଲ ମାଇଲେଜ ନାଇଁ।
ମାଇଲେଜ କଥା କାଇହିଁ ଉଠଉଛନ୍ତି ଆପଣ ଇଲେକ୍ଟ୍ରିକ୍ ଗାଡ଼ିରେ।
ହଁ
ଚାର୍ଜ କରିବେ ଯିବେ ଯେତେ ଜୁଆଡେ ଯିବା କଥା ବୁଲିବେ ଆଉ କଣ କରିବେ। ଆଉ କଣ କୁ କୁହନ୍ତୁ?
ହଣ
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ ହଁ କୁହନ୍ତୁ?
କଣ ହଉ କହିବି କହି କହି ତ ଥକି ସାରିଲିଣିି ସକାଳୁ।
ହଁ ସେଇଟା ବି ଠିକ କଥା ହଉ ଆସନ୍ତୁ ଆମେ ଆଉଥରେ ପୁଣି ପଢିବା ଆଉ।
ହଁ ଆଉ ତସନ୍ତୁ।
ମାର୍ଚ୍ଚ କୋଡିଏ ତାରିଖକୁ ପଖାଳ ଦିବସ ଭାବରେ ପାଳନ କରାଯାଏ। ସାଧାରଣତଃ ଓଡ଼ିଆ ଲୋକମାନେ ପଖାଳ ଖାଇବାକୁ ଅତ୍ୟନ୍ତ ଭଲ ପାଆନ୍ତି। ଚିଲିକା ପ୍ରାୟ ଏଗାରଶହ ବର୍ଗ କିମି ଅଂ ଞ୍ଚଳରେ ବିସ୍ତାରିତ ହୋଇଅଛି ଏବଂ ପୁରୀ ଓ ଖୋର୍ଦ୍ଧା ଗଞ୍ଜାମ ଜିଲ୍ଲାକୁ ଆର୍ଭତ ହୋଇଅଛି।
। ହଁ ଆପଣ ଜାଣିଛନ୍ତି କି ଆମ
କୁହନ୍ତୁ।
ଓଡ଼ିଶାର ଭାରତର ଗୁରୁତ୍ୱପୂର୍ଣ୍ଣ ଖଣିଜ ସମୃଦ୍ଧି ରାଜ୍ୟ। ତାପରେ ପରିଚିତ ଯାହାର ଅର୍ଥନୀତି କୃଷି ଶିଳ୍ପ ଏବଂ ସେବା ଖାତାରେ ମଧ୍ୟ ନିର୍ଭର କରେ।
ଆଜ୍ଞା ଆଜ୍ଞା ଭଲ କଥା ଟିକେ କହିଲେ। ଆପଣ ଜାଣି ଛନ୍ତି କି ଶୀତ କାଳରେ ଦେଶରୁ ହଜାର ହଜାର ପକ୍ଷୀ ଏଟାକୁ ଆସନ୍ତି। ଡଲଫିନ୍ ମାନଙ୍କର ଖେଳ ଦୀପକୁ ଦେଖିବାକୁ ପର୍ଯ୍ୟଟକ ମାନେ ଅତ୍ୟନ୍ତ ଦୁରିୟ ଦୂରିୟ ଜାଗାରୁ ଆସିଥାନ୍ତି ପ୍ରଥମେ ଆମେ ଆମ ନିଜର ଆୟ ଓ ଖର୍ଚ୍ଚକୁ ବୁଝିବା ଦରକାର। ପ୍ରତି ମାସରେ କେତେ ଟଙ୍କା କଣ ଆସୁଛି ଏବଂ କେଉଁଠାରେ ଖର୍ଚ୍ଚ ହେଛି ସେ ଥିକୁ ଲେଖି ରଖିବା ଉଚିତ୍।
ନିଶ୍ଚୟ ନିଶ୍ଚୟ । ଶ୍ରୀ ବାବୁ ଜଗନ୍ନାଥଙ୍କ ବିଷୟରେ ବି ଗୋଟେ ଖବର ଅଛି ଯେ ତାଙ୍କ ପୁରୀ ଶ୍ରୀମନ୍ଦିରର ଛପନ ଭୋଗ ବିଶ୍ୱପ୍ରସିଦ୍ଧ ମାଟି ହାଣ୍ଡିରେ ରନ୍ଧାଯାଇଥିବା ୟର୍ଣ୍ଣ ଓ ଡାଲମର ସ୍ୱାଦ ମଧ୍ୟ ଅତୁଳନୀୟ। ଆନନ୍ଦ ବଜାରରେ ଅବଢା ବସିିକି ଖାଇବାର ଯୋଉ ମଜା କୋଉଠି ସଂସାର
ଏବେ କିନ୍ତୁ ଆନନ୍ଦ ବଜାରରେ ସେ ମଜା ନାଇଁ ଯେତିକି ଆଗରୁ ଥିଲା ଏବେ ସବୁ ବହୁତ ବେକାର କରିସାରିଲେଣି ସେ ସବୁ ଜାଗା ଗୁଡାକୁ।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
ଆଉ ସ୍ଵାଦ ନାହିଁ ସେ ଅଭଡ଼ାରେ।
ଆଗକୁ ବଳ ଅଛି।
ଆଜ୍ଞା ସେ ସ୍ଵାଦ ଆଉ ନାହିଁ ଅଭଢାରେ ଯେମିତି ଆଗରୁ ଥିଲା।
ପିଲାଟି କଣ ମସଲା ମସଲି କଣ ବୁଳଉଛନ୍ତି ସେଥିରେ। ଓଡର ମସଲା ତା ଯେବେ ସ୍ୱାଦ ଆଉ ସ୍ୱା ଦ ର
ଆଜ୍ଞା ଆଉ ଓଡିଶାର ପ୍ରତିଟି ଘରେ ଲୋକପ୍ରିୟ ଖାଦ୍ୟ ପଖାଳ। ଏହା ସହିତ ଶାଗ ଆଳୁ ଭର୍ତ୍ତା ଆଉ ମାଛ ଖାଇବାକୁ ଲୋକେ ବୋହୁତ ଭଲ ପାଇଥାନ୍ତି।
ନିଶ୍ଚୟ ନିଶ୍ଚୟ ନିଶ୍ଚୟ ଆଉ ଗୋଟେ କ ନିଶ୍ଚୟ ନିଶ୍ଚୟ ଖବରଟି ମୁଁ କାଲି ହିଁ ପାଇଥିଲି। ଆଉ ଗୋଟେ କଥା ଜାଣିଚନ୍ତି? କି ରାଜ୍ୟରେ ସରକାର ଚାଷୀଙ୍କୁ ପଞ୍ଚ ହଜାର ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ଜିରୋ ପର୍ସେଣ୍ଟ ସୁଧ ହିଁ ଯୋଗେଇ ଦୋଉଚନ୍ତି ବୋହୁତ ବଢିଆ କାମ କରୁଚନ୍ତି ରାଜ୍ୟ ସ ରକାର ଆମର ଜୋରଦାର ଚାଷ
ଯାହା ଲାଗିଲାଣି କୃଷି କରିବାକୁ ପଡିବ ପଚାଶ ହଜାର ଟଙ୍କା ମିଳିବ।
ସେଇଆ ଗାଁରେ କୃଷି ହଳ ଟିକେକି ଲଗେଇ ଦେଇକି ସହରକୁ ପଳେଇ ଆସିକି ଏଠି ମଜା କରିବ।
ଆଜ୍ଞା ଆଜ୍ଞା ଆ-ଆପଣଙ୍କ ମୁଣ୍ଡରେ ଭାରି ବୁଦ୍ଧି ଅଛି।
ଧେତ୍
ଓଡିଶାର ମୁଣ୍ଡ ମୁଣ୍ଡ ପିଛା ଆୟ ପ୍ରାୟ ଏକ ଲକ୍ଷ ବୟାଲିଶ ହଜାର ପାଂଶହ ଅରଚାଳିଶ ଟଙ୍କା ପହଞ୍ଚିଛି। ଯାହା ପୂର୍ବ ବର୍ଷ ତୁଳନାରେ ପ୍ରାୟ ଦଶ ଦଶମିକି ଛଅ ବୃଦ୍ଧି ପାଇଅଛି।
ଆଛା ବେସ ସୂଚନାଟି ଦେବେ ମତେ ଆପଣ। ଜାଣିଚନ୍ତି ଧାନ ହୋଉଚି ଓଡିଶାର ପ୍ରଧାନ ଫସଲ? ଏହା ବ୍ୟତୀତ ମୁଗ, ବିରି, ହରଡ ଭଳି ଡାଲି ଜାତୀୟ ଫସଲ ମଧ୍ୟ ଚାଷ କରାଯାଉଚି ଏବଂ ତା ସହିତ ଆମର ଚିନାବାଦାମ ସୋରିଷ ତେଳ ତୈଳି ବୀଜ ମଧ୍ୟ ଚାଷ କରାଯାଉଛି।
ଆଜ୍ଞା ଆପଣ କେବେ ବାଦାମର ତେଲ ପିଇଛନ୍ତି?
ନା।
ବାଦମର ତେଲ ପିଇବା କଥା ନୁହଁ ପିଇଲେ ମାନେ ଅଲଗା ରେଟରେ ସଖାଳୁ ଦିନଷ ବାହାରିବ ଚ ତାକୁ ନ ପିଇଲେ ହିଁ ଭଲ। ମୁଖ୍ୟତଃ ଦୁଇଟିି ହିଁ ଋ ତୁରେ ଚାଷ କରାଯାଏ ଖରିଫ ବର୍ଷା ଆଉ ବର୍ଷା ଦିନ ଧାନ, ମକା, କ ପା ଓ ରବି ଶୀତ ଦିନରେ ଡାଲି ତୈଳ ପନିପରିବା ଇତ୍ୟାଦି ସବୁ ଚାଷ କରାଯାଇଥାଏ। ଓଡିଶାର ମୁଣ୍ଡ ପିଛା ଆୟ ପ୍ରାୟ ଏକ ଲକ୍ଷ ବୟାଅଶୀ ହଜାର ପାନ୍ ଞ୍ଚଶହ ଅରଚାଳିଶ ଟଙ୍କା ପହଞ୍ଚିଛି ଯାହା ପୂର୍ବବର୍ଷ ତୁଳନାରେ ପ୍ରାୟ ଦଶ ଦଶମିକ ଛଅ ବୃଦ୍ଧି ପାଇଅଛି।
ନିଶ୍ଚୟ ନିଶ୍ଚୟ ବେସ ଠିକ କଥା କହିଲେ ଆପଣ। ଆପଣ ଜାଣିଛନ୍ତି? କି ଓଡିଶା ଭାରତର ଗୋଟିଏ ଦ୍ରୁତ ବି ବିକଶାଶୀଳ ରାଜ୍ୟ ଖଣିଜ ସମ୍ପଦ ବନ୍ଦର ଶିଳ୍ପ ଏବଂ କୃଷି ରାଜ୍ୟ ଅର୍ଥନୀତିକୁ ମଧ୍ୟ ଶକ୍ତିଶାଳୀ କରୁଅଛି।
ଆଜ୍ଞା ଆଜ୍ଞା ମୁଁ ଶୁଣୁଥିଲି ଏଇ କଥାଟା କିନ୍ତୁ କାଆଠୁ ଶୁଣୁ ଜାଣିନଥିଲି ଆଜି ଜାଣିକି ଭାରି ଖୁସିି ହେଲି। ଓଡିଶାରେ ଚାରିଶହ ପଞ୍ଚାଅଶୀ କିଲୋମିଟର ଲମ୍ବା ସମୁଦ୍ର କୂଳର ଅନେ ସୁନ୍ଦର ବେଳାଭୂମି ରହିଛି ଶୀତ କାଳରେ ଦେଶରୁ ହଜାର ହଜାର ପକ୍ଷୀ ଏଠାକୁ ଆସନ୍ତି ଏବଂ ଡଲଫିନ ମାନଙ୍କର ଖେଳ ଦେଖି ପର୍ଯ୍ୟଟକମାନେ ଅତ୍ୟନ୍ତ ମନ ଲୋଭ୍ୟ ହୋଇଥାନ୍ତି।
ଆଚ୍ଛା ତାହେଲେ ଆପଣ ଯାଇଛନ୍ତି ଡଲଫିନ୍ କେବେ ଦେଖିବାକୁ?
ନାଇଁ ଭାଇ ମୁଁ ଡ଼ଲଫିନ୍ ଦେଖିନି ଏବେ। ମୁଁ କିନ୍ତୁ ଏବେ ଶୁଣିଥିଲି ଡ଼ଲଫିନ୍ କଣ କାହାକୁ ମାରି ଦେଇଚି ସେଥିପାଇଁ ଦେଖିବାକୁ ଇଛା। ହଁ କୁ-କୁହନ୍ତୁ ଆପଣ କୁହନ୍ତୁ ଆପଣ କୁହନ୍ତୁ। ହାଲୋ ହାଲୋ।
ହାଲୋ।
ହ୍ୟାଲୋ।
ହ୍ୟାଲୋ ହ ଶୁଣା ଯାଉଛି।
ହଁ ହଁ ଶୁଣା ଗଲା କୁହନ୍ତୁ।
ହଁ
ହଁ କୁହନ୍ତୁ।
କଥା ଜାଣିଛନ୍ତି କି ବଙ୍ଗୋପସାଗର ନୀଳ ତରଙ୍ଗ ସୁନେଲି ବାଲି। ଏବଂ ଶାନ୍ତ ପରିବେଶ ଓଡିଶାର ବେଳାଭୂମି ଅତ୍ୟନ୍ତ ଆକର୍ଷଣୀୟ ହୋଇଛି।
ଆଜ୍ଞା ଆଜ୍ଞା ମୁଁ ଶୁଣୁଥିଲି ମୁଁ ତ ଦେଖିଛି ବି ସେଇ ସବୁ ଦୃଶ୍ୟ ଦେହକୁ ଏହାର ଅର୍ଥ ହେଉଛି। ଆୟ ଖର୍ଚ୍ଚ ସଞ୍ଚୟ ନିଦ୍ଦେଶ ଭାବରେ ପରିଚଳିତ ବୁଝିଲେ?
ନିଶ୍ଚୟ ନିଶ୍ଚୟ ଆପଣଙ୍କର ଭୟସ ଟିକେ ସ୍ଲୋ ମଝିରେ ମଝିରେ ହେଇଯାଉଛି।
ର ଟିକେ ଇସ୍ୟୁ ରହୁଛି କଣ କରିବା।
ନିଶ୍ଚୟ ନିଶ୍ଚୟ ଚଳିବ କିଛି ଅସୁବିଧା ନାହିଁ।
ଶୁଣନ୍ତୁ ଧାନ ହେଉଛି ଓଡିଶାର ପ୍ରଧାନ ଫସଲ ଏହା ବ୍ୟତୀତ ମୁଗ, ବିରି ହର ଡାଲି ଭଳି ଡାଲି ଜାତୀୟ ଫସଲ ଚିନାଦାମ, ସୋରିଷ ତେଲ ତୈଳ ବି ବିଜ ଆଦି ଚାଷ କରାଯାଏ। ରାଜ୍ୟରେ ସରକାର ଚାଷୀଙ୍କୁ ପଚାଶ ହଜାର ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ଜିରୋ ପରସେଣ୍ଟ ସୁଧ ଯୋଗାଇ ଦେଉଛନ୍ତି।
ଠିକ ଅଛି ଆଜିର ସମସ୍ୟା ଦେଇକି ଆମେ ସମ
ଆଜ୍ଞା ଆଜ୍ଞା ଆଜ୍ଞା।